ହ୍ୟାଲୋ ହ୍ୟାଲୋ ହ୍ୟାଲୋ ନମସ୍କାର ଜୟ ଜଗନ୍ନାଥ ଶୁଭ ସକାଳ।
ଆପଣଙ୍କୁ ବି ଶୁଭ ସକାଳ ଆପଣଙ୍କ ସକାଳ ଟା କେମିତି ଗଲା?
ସକାଳଟା ପୁରା ବେକାର ଗଲା କହୁ ପୁରା ଗରମ ହଉଛି ପୁରା ଆଜି ଗରମ ପୁରା ପଇଁଚାଳିଶ ଡିଗ୍ରୀ ମତେ ଲାଗୁଛି ଖରା ହବ। ଆଉ ଆପଣ ବି ଟିକେ ଘରେ ରହିବେ ବାହାରକୁ ଯିବେନି ନହେଲେ
ମତେ ତ ପାଗ ଦେଖିକି ଲାଗୁ କି ଦିପରେ ବର୍ଷା ହେଇପାରେ କାଣ ସବୁଦିନ ତ ଦିପରେ ବର୍ଷା ହଉଛି।
ଆଜ୍ଞା ଆଜ୍ଞା!
ଯଦି ବର୍ଷା ହବ ଆପଣ ଯଦି ଛାତ ଉପରେ ସାର୍ଟ ପ୍ୟାଣ୍ଟ ରଖନ୍ତି ତାହେଲେ ନିଶ୍ଚିିତ ମନେକ ନେଇଆସିବେ। ନହେଲେ ହୁଏତ ଘରଲୋକ ଆପଣଙ୍କ ପ୍ରତି ହଁ ରାଗି ଯାଇପାରନ୍ତି।
କୁ କଥାକୁ ମୁଁ ମୋ ହୃଦୟରେ ଲଗେଇକି ରଖିବି ଆଉ ଏଇଟା ପାଳନ ମଧ୍ୟ କରିବି ଆ ପଣ ଯଦି ଅ ଖରାପ ନ ଭାବିବେ ମୁଁ କିଛି ପ୍ରଶ୍ନ ଆପଣଙ୍କୁ ପଚାରିଥାନ୍ତି।
ପଚାରୁନାହାନ୍ତି
ଆପଣଙ୍କୁ ଘରେ କାମ ଆସେ?
ହଁ ମତେ ବହୁତ କାମ ଆସେ। ମତେ ଘରର ସବୁ କାମ ଆସେ ସେଥିାଇଁ ଆମ ଘର ଲୋକ ମତେ ସମସ୍ତେ ବହୁତ ଭଲ ପାଆନ୍ତି।
ଯେମିତି କି?
ଯେମିତି କିି ମତେ ସକାଳୁ ସକାଳୁ ମୁଁ ଏବେ ଯାଉଛି ଟିକେ ଗାଧୋଇ ପାଧୋଇ ପୂଜା କରିବା ପାଇଁ କି ତାପରେ ମୁଁ ଘର ବି ଓଲେଇ ପାରିବି। କିନ୍ତୁ ମଝିରେ ମଝିରେ ଟିକେ ଅଳିଆ ବି ରହିଯାଇପାରେ। ଆଉ ରୋଷେଇ ବି ମୁଁ କରିଦେଇ ପାରିବି କିନ୍ତୁ ଲୋକ ଖାଇବା ବି ଦରକାର ମାନେ ଲୋକ ଖାଇ ପାରନ୍ତିନି କିନ୍ତୁ ମୁଁ କରିଦେଇପାରେ।
ଆଚ୍ଛା ଆଚ୍ଛା ଆପଣ ମାନେ କରି ଦେଇ ପାରନ୍ତି କିନ୍ତୁ ଖାଇବା ଆପଣଙ୍କର ଦାୟିତ୍ବ ନାହିଁ କିଏ ଖାଇଲେ ଖାଉ ନହେଲେ ନାହିଁ ଯେମିତି ହେଇ ଛି ସେମିତି ହିଁ ମୁଁ କରିପାରିବି। ବୁଝିପାରିଲି ଆ
ହଁ ମୁଁ କରିଦେଇ ପାରିବି କିନ୍ତୁ ଲୋକ ଖାଇ ଦେଇ ପାରନ୍ତିନି ମୁଁ ସେଇ ଥା ଜାଣିଲି ସେଇଟା କାହିଁକି ନା ମୋର କାମ ତ ନୁହେଁ ମୋର ତ କାମ କରିବା।
ଆଜ୍ଞା ଆଜ୍ଞା ମୁଁ ବୁଝିଲି ଆପଣ କଣ କହିବାକୁ ଇଚ୍ଛୁକ ଆଉ କଣ କହୁଛନ୍ତି କୋଉ ବିଷୟରେ କହୁଛନ୍ତି? ତ ମୁଁ ଆପଣଙ୍କୁ କିଛି କଥା କହିବି ଆପଣ ଶୁଣିବେ ତ?
ହଁ ନିଶ୍ଚିନ୍ତ ମୁଁ ଆପଣଙ୍କର କଥ କଥା ଶୁଣିବା ପାଇଁ କି ବହୁତ ପୂର୍ବରୁ ବି ଅପେକ୍ଷା ରେ ଅଛି।
ଆଜ୍ଞା ଆଉ ଆମର ମାଇଟ କଣ୍ଡିଆର ଟିକେ କାମ କହିବେ? ଓଡିଆରେ ବୁଝେଇଦେବେ?
ମାଇଟ୍ରୋକଣ୍ଡିଆ ଏ ବୋଧେ ସ ଏ ସଂରକ୍ଷଣର ଏକମାତ୍ର ସଂସ୍ଥା। କିମ୍ବା ପାୱାର ହାଉସ୍ ଶବ୍ଦ ସେ କହିଲେ ବି ଅତିବୃକ୍ତି ହବ ନାହିଁ।
ଓଡିଆରେ କହିବେ ଆଜ୍ଞା। ଛାଡ଼ନ୍ତୁ ମୁଁ ଆପଣଙ୍କୁ ଆଉ କିଛି ଆପଣଙ୍କୁ ଆଉ କିଛି ପ୍ରଶ୍ନ ପଚାରୁ ପଚାରୁଅଛି। ଆପଣଙ୍କ ପାଖରେ କଣ ଆର ବର୍ଷର ଯେତେବେଳେ ଆପଣ ଆପଣଙ୍କ ଏବେ କଣ ପଢୁଛନ୍ତି ବିଏସି?
ଏ ଏବେ ମୁଁ ଆଇସ୍ ପାଇଁ ପ୍ରିପେୟାର କରା କରୁଛି।
ଆଜ୍ଞା ଆଜ୍ଞା।
ମୁଁ ଭାବୁଛି କି ଆର ବର୍ଷ ମୁଁ ନିଶ୍ଚିନ୍ତ ଆଇଏସ୍ ପାସ୍ କରିକି ଗୋଟେ ବହୁତ ବଡ ଅଫିସର ହେଇଯାଇପାରିବି।
ଆପଣଙ୍କ ଏ ଭିତରେ ଏତେ ସାରା କନଫିଡେଣ୍ଟ ଦେଖିକି ମତେ ଆପଣଙ୍କ ଙ୍କରେ ଦୟା ଲାଗୁଛି କାରଣ ଉଁ ଖରାପ ଭାବିବେନି ମ
ଆମ ଘର ପାଖରେ ବି ଗୋଟେ ବ୍ୟକ୍ତି ଅଛନ୍ତି ଯିଏ ଆଇଏସ ପାଇଁ ପ୍ରିପେୟାର କରୁଛନ୍ତି ମୁଁ ଭାବୁଛି ତାଙ୍କଠାରୁ ମୁଁ ଇନ ପିରେସନ ବା ଇନ୍ସପିରେସନ ନେଇକି ବହୁତ ଆଗକୁ ଯିବି।
ଆପଣ ତାଙ୍କ ଠାରୁ ଇମପ୍ରେ ଇନସ ଇନ୍ସପିରେସନ ତାଙ୍କଠାରୁ ଆପଣ ପ୍ରୋତ୍ସାହନ ପାଇକି ଆପଣ ବହୁତ ଆଗକୁ ଯିବେ ବହୁତ ବହୁତ ଆଗକୁ ଯିବେ ବହୁତ। ଏତେ ଆଗକୁ ଯିବେ ଯେ ଆଗ ଆଉ ପଛକୁ ଫେରିବାର କିଛି ଆଜ୍ଞା ଆଜ୍ଞା ଏ
ସ୍ଥାହି ବା
ଏ ଶୁଣନ୍ତୁ ତ। ଏତେ ଆଗକୁ ଯିବେ ଯେ ଆଉ ପଛକୁ ଫେରିକି ଦେଖିଲା ବେଳକୁ କେହି ନଥିବେ, କାହିଁକି ନା ସବୁ ଆଗକୁ ପଳେଇ ଥିବେ ଆପଣଙ୍କ ଆଗକୁ।
ଆଛା ଆଛା ମୁଁ ଏ ଆକଚ୍ୟୁଲି ରେ ମୁଁ ଏଇ ହସ କଥାଟି କୋଉଠୁ ଆଗରୁ ଗୋଟେ ଶୁଣିଚି ସେ ପାଇଁ ମୋତେ ସେଇ ଜିନିଷ ପାଇଁ ହସ ଲାଗିଲାନି କିନ୍ତୁ ମୁଁ ହସି ଦଉଚି ହୁଁ ହୁଁ।
ଆଜ୍ଞା ଆଜ୍ଞା। ଏଇଟା ଆମର ବା ଚର୍ଚ୍ଚିତ ଷ୍ଟାର ଜଣେ କହିଥିଲେ, ଆପଣ ଯାହା କୁ ସଲମାନ ଖାନ ବୋଲି ଜାଣିଚନ୍ତି।
ହଁ ହଁ ହଁ ସେ ଗୋଟେ ରିଆଲିଟି ସୋରେ ଏଇ କଥାଟା କହିଥିଲେ ମୋର ବି ମନେ ପଡୁଛି।
ଆଜ୍ଞା ଆଜ୍ଞା। ଏଇ ସବୁ କଥା ମୁଁ କୁହ ଏମିତି କୁହେ ଆକ୍ଚୁଆଲି ମତେ ଟିକେ ମଜା କରିବାକୁ ଭଲ ଲାଗେ ତ ମୁଁ ଟିକେ ମ ଜାଳିଆ ପିଲା ତ ମୁଁ ଟିକେ ମଜା କରେ। ଆଉ ଯଦି ମଜା ନ କରିପାରିବ ତାହେଲେ ଜୀବନରେ ଆଉ କଣ କରିବ? ବୁଝିପାରିଲେ କି ନାଇଁ। ତ ଆ ଜାଣିଚନ୍ତି ମୁଁ ଆପଣଙ୍କୁ କହିବାକୁ ଭୁଲି ଯାଇଚି ଆରେ କଣ ହେଇ କଣ ହେଇଚିନା ଅ ଯୋଉ ପହରଦିନ ଗୁରୁବାର ଦିନ। କଣ ଥିଲା କହିଲେ? କଣ ଥିଲା କହିଲେ, ଆପଣ ଜାଣିନାହାନ୍ତି? ଆପଣ ଓଡିଆ ତ? ନାହିଁ ପହରଦିନ କାଲି ତ ଭଗବାନ ହେ ପ୍ରଭୁ ଜଗନ୍ନା ହେ କଣ ହେଲା।
ପହରଦିନ କ ଥିଲା? କଣ ଥିଲା?
ପହର ଦିନ ଗୋଟେ ଏକାଦଶୀ ଥିଲା। ସେଇ ସେଇ ଏକାଦଶୀ ସିରେ ଜଗର ଜଗନ୍ ଜଗନ୍ନାଥ ଆଉ ଲକ୍ଷ୍ମୀ ବାହା ହେଇଚନ୍ତି। ବୁଝିଲେ। ସେଦିନ ଜଗନ୍ନାଥ ଆଉ ଲକ୍ଷ୍ମୀଙ୍କର ବିବାହ ଉତ୍ସବ ଥିଲା। ଆ ଆପଣ ଓଡିଆ ହେଇକି ଜାଣିନାହାନ୍ତି, ମହରମ ମନେ ରଖିଚନ୍ତି କାଲି ଥିଲା ବୋଲି। ଆପଣଙ୍କ ଉପରେ ସମାଜ କ କେମିତି କଣ ଆକ୍ସେପ୍ଟ କରିବ। ବିଶ୍ବିଦ୍ୟାଳୟ ଛୁଟି ନଥିଲା ଆପଣ କଣ ଜାଣିନାହାନ୍ତି? ଏସବୁ ଜି ସ ଆପଣଙ୍କୁ କହିବାକୁ ପଡିବ, ମନେ ରଖିଥାନ୍ତୁ ଏଇଟା ଗୋଟେ କୋଶ୍ଚିନ ହେଇପାରେ। ଆପଣଙ୍କର ଆଗକୁ ପ୍ରିପେୟାର ହଉଥିବା ଏକଯାମ ପାଇଁ, ବୁଝିପାରିଲେ।
ସେଇଟା ଏକାଦଶୀରେ ପଡେ। ଆହୁରି ବି ବହୁତ ସାରା କଥା ମତେ କହିଥିଲେ। ଏଇଟା ମୁଁ ବି ଜାଣିନ ଥିଲି ଆଜ୍ଞା। ଏଇଟା ତ ମତେ ବି ଆଉ ଜଣେ କହିଲେ। ଗୋଟେ ଭାଇ
ତାହେଲେ ଆପଣ ବି ମୋରି ଭଳିଆ ଅଜ୍ଞାନ ମଣିଷ ଟେ ଥିଲେ।
ଆଜ୍ଞା ଆଜ୍ଞା, ଏଇ ଗୋଟେ ଭାଇ ଥିଲେ ଯିଏ କିି ମତେ ଏଇ ସବୁ ଜିନିଷ କହିକି ଆଗକୁ ପ ପଥ ଦେଖେଇଲେ। ତ ତାଙ୍କ ଆଲୋକରେ ମୁଁ ଆଲୋକିତ ହେଇକି ଆ ଆପଣଙ୍କ ପାଖକୁ ଆଲୋକ କରିବାକୁ ଆସିଚି। ଆପଣ ଅନ୍ଧାରରେ ଅଛନ୍ତି ନା ଏବେ, ତ ମୁଁ ଆପଣଙ୍କ ଜି
ଆପଣଙ୍କର ସେ ଚଷମା ଭାଇ କହିଛନ୍ତି ବୋଧେ ଏଇ କଥାଟା।
ନାଇଁ ନାଇଁ ଚଷମା ଭାଇ କହିନାହାନ୍ତି, ଇଏ ମୋର ଅ କେହି ଜଣେ ବନ୍ଧୁ କହିଚନ୍ତି। ଆପଣଙ୍କୁ ମୁଁ ତାହା ପରେ କହିବି, କିନ୍ତୁ ମତେ ଜଣେ କହିଚନ୍ତି ତ ମ ତେ ଲାଗିଲା କି ଆପଣଙ୍କୁ ବି ମୁଁ କହିବା ଦରକାର ଏଇ ସବୁ ଜିନିଷ କାରଣ ସମ ଙ୍କର ବିନ୍ଦୁଏ ଜ୍ଞାନ ନାଇଁ ନାଇଁ ଆପଣ ଚିହ୍ନି ନାହାନ୍ତି, ମୁଁ ବି ତ ଚିହ୍ନିନି ଆପଣ କଣ ଚିହ୍ନିବେ।
ସେ ବନ୍ଧୁକୁ ଆପଣ ବି ଚିହ୍ନହାନ୍ତି ତ କେମିତି କଥା ହେଲେ ତ?
ଆଜ୍ଞା ଆଜ୍ଞା ମୁଁ ବି ପରେ ହିଁ କହିବି ସେଇ କଥା ଟା। ଆଉ ମତେ ସେ ବିନ୍ଦୁ ଏ ଜ୍ଞାନ ଦେଇକି କହିଲେ, କିଏ ବିନ୍ଦୁ ଏ ଜ୍ଞାନ ଦବ, କିଏ ସିନ୍ଧୁ ଜ୍ଞାନ ଦବ କିନ୍ତୁ ଜ୍ଞାନ ତ ଦବ ନା। ତ ସେଇ ଜ୍ଞାନକୁୁ ତମେ ସବୁବେଳେ ଆହରଣ କରିବ। କେବେ ବି ମନା କରିବନି ନାଇଁ ମତେ ଜ୍ଞାନ ଦରକାର ନାହିଁ। ଯିଏ ଯେତିକି ଜାଣିଛି ସେ ସେତିକି କହିବ। ଆଉ ଟିକିଏ ଟିକିଏ ରୁ, ସମସ୍ତେ ମା ପେଟରୁ ଥଡି ଶିଖିକି ଆସିଥାନ୍ତି ସବୁ ଜିନିଷ। ତ ସବୁ ଜିନିଷ ଆମେ ଧୀରେ ଧୀରେ ଜାଣିବା, ବୁଝିପାରିଲେ ଆପଣ।
ଆଚ୍ଛା ଆପଣଙ୍କ କଥା ଶୁଣିକି ମୁଁ ଧୀରେ ଧୀରେ ବୁଝିପାରୁଛି। କାହିଁକି ନା ଧରା ପୃଷ୍ଠରେ ମୋର ଏଇଟା ପ୍ରଥମ ସବୁ ଜିନିଷକୁ ମୁ ଧୀରେ ଧୀରେ ଆପଣଙ୍କଠୁ ବୁଝିକି ଶିଖିକି କେମିତି ଦୁନିଆରେ ଚଳିବାର ଅଛି ମୁଁ ସେଇଟା ବୁଝିପାରିବି। ହଁ କାମରେ ଲଗେଇ ପାରିବି। ସମସ୍ତେ ଶୁବୁଠୁ ଶୁଣିକି।
ଆଜ୍ଞା ଆଜ୍ଞା। ଆପଣ ଆପଣ ତ ବହୁତ ଚୁଲ୍ ବୁଲ୍ ହେଇଥିବେ ଆପଣଙ୍କ ଛୁଆ ବେଳେ। ନାଇଁ ଆପଣଙ୍କର ତ ଏବେ ବି ଛୁଆ ବେଳେ ଚାଲି ଅଇଥିଙ୍କ୍।
ଆପଣ କଣ ଭୁଲିଗଲେ, ଆପଣ ଜଣେ ଚାଳିଶ ବର୍ଷର ମହିଳା?
ଆଜ୍ଞା, ଆଜ୍ଞା, ଆଉ ମୁଁ ତ ଭୁଲି ଯାଇଥିଲି ଆପଣ ଜଣେ ଅଶୀ ବର୍ଷର ମହିଳା।
ନାଇଁ ନାଇଁ, ମୁଁ ମାତ୍ର ଷୋଳ ସିକସ୍। କଣ ତ ମିଠା ଷୋହଳ ସ୍ଵିଟ୍ ସିକ୍ସଟିନ୍।
ଆପଣ ମହିଳା କି ମଇଳା ମୁଁ ଜାଣି ପାରୁନି?
ଆପଣ ନା ଭାରି ମଜାକିଆ! କିଛି ବି କହି ଦଉଚନ୍ତି। ଆଉ ହସି ଦଉଛନ୍ତି। ମୁଁ ବି ନା ଭାରି ମଜା କିଆ। ମୁଁ ଏମିତ୍
ମୁଁ ସମସ୍ତଙ୍କୁ ଟିକେ ହସେଇ ଦିଏ। ଆଉଁ ସମସ୍ତଙ୍କୁ ଗୋଟ୍ ଜାଣିଥିବେ ଗୋଟେ କଥା କି, ସମସ୍ତଙ୍କୁ ହସ୍ କନ୍ଦେଇ ବାଲା ଲୋକ୍ କୁ ମିଳିପା ମିଳିପାରନ୍ତି। କିନ୍ତୁ ହସେଇବା ବାଲା ଲୋକ ବହୁତ କମ୍ ମିଳନ୍ତି।
ଦୁନିଆର ହସେଇବାଲା ଲୋକ ବହୁତ କମ୍ ଥାଆନ୍ତି। ତ ଆପଣ ନିଜକୁ ଆଗ୍ ଲୋକ ବଢେଇକି, ବଢେଇ ଚଢେଇି କହୁଛନ୍ତି ମତେ ଏଇ ଜିନିଷ ଟା ଶୁଣିକି ଖୁସି ଲାଗିଲା। ଆପଣଙ୍କ ପ୍ରଶଂସା ଆପଣଙ୍କ ମୁହଁରୁ ଶୁ ଶୁଣିକି ବହୁତ ଖୁସି ଲାଗାଲା। କାହିଁକିନା ମୁଁ ତ ଏପଯନ୍ତ ଆପଣଙ୍କ ପ୍ରଶଂସା କରି ନାହିଁ।
ନାଇଁ, ନାଇ ମୁଁ ନିଜକୁ ଏତେ ଟେକୁନି? କିନ୍ତୁ ମୁଁ ଆକ୍ଚୁଆଲି ସେୟା, ମାନେ ମୁଁ ଟିକେ-ଏ ହସ୍ ସେଇ ଦିଏ, ହସେଇ ଦିଏ ସମସ୍ତଙ୍କୁ। ଆଉ ନିଜେ ବି ହସେ ବହୁତ! ଆଉ ଆପଣ ଜାଣିଥିବେ ହିରା ତ ସେ ସହଜରେ ମିଳେନି ତ, ମୁଁ ଗୋଟେ ହୀରା ତ ଆପଣ ଟିକେ ସମ୍ଭାଳିକି ରଖିବେ ଆଉ। ବୁଝିପାରିଲେ?
ହଁ, ନିଶ୍ଚିତ ହୀରା ଯାହା ଯଉଟା କି ଏବେ କୋଇଲା ଉପରେ ଅଛନ୍ତି, ଯାହାକୁ ଟିକେ ମାଜି ମୁଜିକି ଆଉ ଟିକେ ଚିକ୍
ଆଜ୍ଞା, ଆଜ୍ଞା, ଆଜ୍ଞା ସେ ବେଳେ ବେଳେ ଟିକେ ଅନ୍ଧକାର ଆଡକୁ ଗତି କରିଯାଏ। ଆଉ ନହେଲେ ନାଇଁ, ମୁଁ ବି, ମୁଁ ବି ମଣିଷ ନା ମୁଁ ବି ଟିକେ ଯେତ୍ ତେ ଯିଏ ହସେଇଥାଏ ଲୋକଙ୍କୁ ସେ ଅଧିକା ତା ଲାଇଫ୍ ରେ ଦୁଃ ଦୁଃଖରେ ଥାଏ। ଜୀବନ ରେ ସେ ଅଧିକା ଦୁଃ ଦେଖିଥାଏ ଆପଣ ତ ଏଇ କଥା ଜାଣିଥିବେ। ବୁଝିପାରୁଥିବେ ଆପଣ? ତ ସେ ମୋର ବି-ଇ ମାନେ ପରିସ୍ଥିତି ଆକ୍ଚୁଆଲି ମତେ ସେଇଆ ହିଁ କରିଦେଇଛି। ଯେ ମୁଁ ସମସ୍ତଙ୍କ ଲୋକମାନଙ୍କୁ ହସାଇ ଦିଏ, କିନ୍ତୁ ମୁଁ ନିଜେ ବସିକି ସେ ହସ ଚେହେରା ପଛରେ ମୋର ଗୋଟେ ଦୁଃଖ ଚେହେରା ଥାଏ। ଯୋଉଟା କି କେହି ଦେଖି ପାରନ୍ତିନି। ବହୁତ କମ୍ ଲୋକ ଦେଖିପାରନ୍ତି। ଆଉ ଯୋଉମାନେ ଦେଖନ୍ତି, ସେମାନେ ଏବେ ମତେ ମାନେ ବହୁତ୍ ଅଁ ଉତ୍ସାହିତ ପ୍ରଦାନ କରନ୍ତି କି ତୁ ଖୁସିରେ ରହ। ତୁ ଭୁଲିଯା ସେ ସବୁ ଜିନିଷ ତଁ ଅମ୍ ଏଇ ସବୁ କଥାରେ
ଆପଣ ଜୀବନରେ ବହୁତ ବାଧା ଅତିକ୍ରମ କରିକି ଆସିଥିବାର ମତେ ଜଣା ପଡୁଛି।
ଆଜ୍ଞା, ଆଜ୍ଞା। ଆଜ୍ଞା।
କିଛି ଅସୁବିଧା ନାହିଁ ଜୀବନରେ ମଣିଷ କଣ୍ଟା ପଛରେ କି ଯାଇକି ଆଗକୁ ଜୀବନରେ ବହୁତ କିଛି କରିପାରିବ ଗୋଟେ ସଫଳ ମଣିଷ ହଁ ଗୋଟେ ବିଫଳ ମଣିଷ ଠାରୁ ବି ଅଧିକ ବିଫଳତାକୁ
ଆଜ୍ଞା ଆଉ ଗୋଟେ କଥା ଗୋଟେ ଗୋଟେ ବିଫଳ ମଣିଷ କେବଳ ଅ ଗୋଟେ ସଫଳ ମଣିଷ କେବଳ ସଫଳତା ର ରାସ୍ତା ଦେଖେ କିନ୍ତୁ ଗୋଟେ ବିଫଳ ମଣିଷ ସେସ୍ ବିଫଳତାର ରାସ୍ତା ଦେଖେ ତାପରେ ବିଫଳ ପରେ ପୁଣି ସିଏ ଆଉଥରେ ଚେଷ୍ଟା କରେ ତାପରେ କେତେବେଳେ ସଫଳ ହେଇଯାଏ ସେ ସଫଳରେ ବି ରାସ୍ତା ଦେଖେ ସେ ଦିଟା ରାସ୍ତା ଦେଖେ। ଆଉ ସେ ଦିଟା ରାସ୍ତାରେ ସେ ଅଧିକା ଜ୍ଞାନ ଆହରଣ କରେ ବୁଝିପାରୁଛନ୍ତି ଆପଣ। ତ କେବଳ ଆଜ୍ଞା ସଫଳ ଆଉ ବିଫଳ ଯୋଉଟା ବି ହେଲେ ସବୁକୁ ଆମେ ଆଗକୁ ତାକୁ ଗ୍ରହଣ କରିକି ଆଗକୁ ବଢେଇବା ଦରକାର ସେଇଠି ଅ ଅଟକି ଗଲେ ଆଉ ଜୀବନ ସେଇଠି ରହିଯିବ ତ ସବୁବେଳେ ଆଗକୁ ଚାଲୁଥିବା ଦରକାର।
ଓହଉ ଆପଣତ କଥା ଶୁଣିକି ବୁଝିପାରିଲି ଏବେ ମତେ ଟିକେ କାମ ଅଛି ତ ମୁଁ ଏବେ ଯାଉଛି ଆପଣଙ୍କୁ ଆଉ କେବେ କ
ଆଜ୍ଞା ଆଜ୍ଞା ଆଜ୍ଞା।